ହ ହ୍ୟାଲୋ। ହ୍ୟାଲୋ?
ହୁଁ।
ଆଁ କଣ କରୁଛୁ?
ଏ -ଏଇ ବସ ମୋବାଇଲ୍ ଦେଖୁଥିଲି ଆଉ କଣ କରିବି।
ହଉଛି ନା
ବହିଟା ଧରୁଛି ଟିକେ ପଢିବୁ ବୋଲି ଯେ ଆଉ ଏଇ ଇଛା ହଉନି।
ପାଠ ଆଉ ହବନି। ପାଠ ପଢିବା ଯୁଗ ପଳେଇଲାଣି। ପଢା ଟାଇମ ସରିଗଲାଣି ଆଉ ହବନି। ତୁତ ଥିଲେ ବି ହବନ। ହଁ। ତମ ଗାଁ ଯେ
ଆମ ଗାଁରେ
ବର୍ଷା
ରଜ ହଉଛି ନା?
ରଜ ନାଁ ରଜ ଏମିତି କେତଟା ଦୋଳି କଣ ପଡେ ଏଠି ନ ନାଇ ଏଇ ଆଖପାଖ ଗାଁ ମାନଙ୍କରେ ହୁଏ, ଭଲସେ
ହ ଆଜି ତ ସମସ୍ତଙ୍କ ଆଡେ ବି ହେଇଗଲାଣି। ଆଉ କିଛି ମାନେ ନାହିଁ ଯେ କି ମାନେ ଗୋଟେ ଜାଗାରେ ହଉଥିବ କି ତ
ହଁ ତାପରେ ରଜ ଆଗରୁ, ଆମେ ଛୁଆ ଥିଲେ, ଚାରିଆଡେ ବୁଲି ଯାଉଛ ମଜା କରିଥିଲା ହେଇକ ନାଇ କଣ ମଜା
ଥିଲା ବି କୋଉ ଭୁଲି ହଉଥିଲା କି ଆଗରୁ
ଏ ଛୋଟ ଦିନେ ସେ ଗାଁ ରେ ଗାଁ ରେ ଯୋଉ ଘର ପାଖାପାଖି ଯୋଉ ଦୋଳି ପଡେ
ହଁ ସେଇଠି ହୁଏ
ସେଇଥିରେ ଜଗିି ବସିବା ଆ ବସିବୁ ଦୋଳି ସେ, ହୋଲେଇନେ ଆମେ ବସିବୁ ବୋଲି ସେଇଟାର ଯୋଉ ମଜା ଆଉ କଣ ଏଇନା ଖାଉଛି ଶହ ସହ ଦୋଳିଆ ହନେବି
ମୁ ଦୋଳିରେ ଖେଳି ପାରେ ନା, ଜାଣୁଛୁ ନା, ମୁଁ ତା ଯୋଉ କୁହନ୍ତି, ବାନ୍ତି କରିଦେବି ଆଉ ମୁଣ୍ଡ ବୁଲେଇ ରଥରେ ଗଳି ପଇଲି ଯେ -
ନାଇଁ ଆମେ ଖେଳୁ, ମଛି
ଏଇ ଯୋଉ ପଟା, ପଟା ଦୋଳିରେ ମୁଁ ମାନେ ବସିଥିଲି ଗଳି ପଇଲି ଯାଇ ଗୋବର ଗଡିଆ ଉପରେ ପଇଲି ଯେ ଏକାଥରେ ସେଇ ଦିନଠୁ ଆଉ ମୁ ଦୋଳି ଫୋଳି ଆଉ ଖେଳି ପାରେନି। ଗୋଟେ ଗୋଟେ ଥାଆନ୍ତି ଝିଅ, ଖେଳିଦବା ପୁର ଏମିତି ଖେଳିବ ପ କିଛି ବିଠଲ ଜୀବନ ଛାଡ଼ିିକି ଖେଳିବେ ସିଏ ପୁରା। ଆସିବୁ ରଜକୁ ବୁଲିବା ପାଇଁ।
ହ ରଜ କୁ ଦେଖିଆ ଆଉ
ରଖିବା କଥା ପାଇଁ ତ ଆସିବୁ।
ତୁ ଆଣିଲୁ ନା ନୁଆ ଡ୍ରେସ
ରେସ୍ ତ ଆଣିନି, ଦିଟା ସମ୍ବଲପୁରି ଶାଢୀ ଗୋଟେ ବର୍ଥଡେ କୁ ଆଣିଥିଲି ଯେ, ସେ ଶାଢୀ ଟା ସିଲେଇ କରି ଥୋଇ ଦେଇଛି, ବ୍ଲାଉଜ ଆଉ ଡ୍ରେସ ଦିଟା ଫିସ୍ ଆଣିଥିଲି, କପଡା ଫିସ୍ ଆଣିଥିଲି। ତାକୁ ବସିକି।
ଯେ ଯେତେ ଶୁଣୁ ତ ପାରୁଛୁ ଆର ଶାଢୀରେ ଯୋଉ ସୂତା ଭଳିଆ ଯୋଉ ଶାଢୀ, ସେଇ ଖସରା କରିବୁ, କିଛି ବାହାଘର ପରେ ଦେଖିବୁ ମାନେ ତୁ ପିନ୍ଧି ବୁ ନାଇ
ଆ ସେ ସେ ଶାଢୀଟା କରିବେ ନା କିନ୍ତୁ ମୁଁ ଏ ବଡେରେ ଆଣିଥିଲେ ଗିଫ୍ଟ ଦେଇଥିଲା ଗୋଟେ ସାଙ୍ଗ ଟେ, ସେଇ
ହଁ ମାନେ, ଏଇ ଯୋଉ ଖସରା ଶାଢୀ ମୁଁ ବା ବାହାଘର ପୂର୍ବ ରୁ ଯୋଉ ସବୁ ଖସରା ଶାଢୀ କରିଥିଲି। ଏବେ ଏବେ କଣ ହେରା ପିନ୍ଧି ହଉଛି?
ହ
ତୁନା ଖାଲି କହିବୁ, କଣ ଖାଲି ପତଳା ଗୋଟେ ଇଏ ଶାଢୀ ମିଳିଲେ ତୁ
ନାଇଟ୍ ୟୁଜ୍ କରୁଛ ନା? ନାଇଟ ୟୁଜ କରୁଛୁ ନା?
ଶୁଭୁନି
ନାଇଟି ଫାଇଟ ୟୁଜ କରୁଛୁ ନା?
ନାଆଲୋ ନାଇଟି, ନାଇଟି କଣ କରିବି?
ଆଲାଉ ନାହିଁ?
ନା ନା ଆମର ଏଇଟା ଘର ପାଖାପାଖି ଘର ଅଛି। ତାପରେ ଯା ଯାହାହେଲେ ବି ଗାଁ ତାପରେ ଉଁ
ଗାଁରେ ବାହା ହେଲେ ବି ସେଇ ଅବସ୍ଥା ହବ। ମୁଁ କହିଲି ଗାଁରେ ବାହା ହେଲେ ଏଇ ଅବସ୍ଥା। ନାଇଁ କି।
ଉଁ ପାଗ ଆମର ମାର୍କେଟ ଟା ଏଇ ପାଖରେ ପାଖରେ ଯେ କିନ୍ତୁ
ଯାହାହେଲେ ବି ମୋ ଶାଶୂଘରକୁ ନେଇକି ଚାଲିବାକୁ ପଡିବ।
ହୁଁ।
ହଁ।
ଆଉ ତାପରେ ସେ ନାଇଟି ପିନ୍ଧିଲେ ସେ ବାଗ ଅ ଏତେ ଦେଖାଯାଏନି। ତୁ ଶାଢୀ ପିନ୍ଧିବୁ ଯେତେ ସୁନ୍ଦର ଯେତେ ସୁନ୍ଦର ମାନିବ
ଶାଢ଼ୀ ଗୋଟେ ନାଇଟି ପିନ୍ଧିଲେ ବି ତ ଛୋଟଟେ ଦେଖାଯିବ।
ମୁଁ ଏମିତି ଯୋଉ ପିନ୍ଧଦିଏ ବୋଲି ଇଏନା ଯୋଉ ମିନି ସ୍କର୍ଟ ଆଉ ଇଏ ଛୋଟ ଦେଖାଯାଏ ଆଉ ନ ନାଇଁ କୁର୍ତ୍ତି ଫୁର୍ତ୍ତି ପିନ୍ଧିଲେ ଛୋଟ ଦେଖାଯାଏ। ଛୋଟ ଯଦି କିଏ ହେଲା ସେ ହେଲା ଇଏରେ ଯୋଉ ତିନି ମାମା
ତାର କଣ କୋଉଠି ଗୋଟେ ବାହାଘର ପାଇଁ ପ୍ରସ୍ତାବ ପଡିଥିଲା
ତାର ଚାଲିଚି ଖୋଜା।
ଚାଲିଛି
ତାର ଖୋଜୁଚନ୍ତି ତାର ବାହାଘର।
ହଁ।
ଆଉ ଏଇ ମାମାର କ କାଇଁକି ତାର ଏବେ କରିବେନି ବୋଧେ କି କଣ କି କଣ? କାଇଁ ସେ ତ କିଛି କହୁନେଇଁ, ତାପରେ ତାଙ୍କର ଘର କାମ ପଇସା ପତ୍ର ତ ରଖି ନାହାଁନ୍ତି କି ଜିନିଷ କିଛି କିଣା ହେଇନେଇ ସିଏ ତାର ଅଛି ଇଏ ବୋଧେ ଚାକିରୀ କଲେ ଇଏ କରିବ ଆଉ।
ସେ ଜାଗା ପାଇଁ ସବଳିଆ ହଉଛି।
ଉଁ?
ସେ ତା ଜାଗା ପାଇଁ ହିଁ ଟିକେ ଡିଷ୍ଟର୍ବାନ୍ସ ରହୁଛି ଆଉ। ହଉ
ତାଙ୍କର ଭଲ ହେଇଥାନ୍ତା ଯେ, ଏକାଥର କରେ ଭାଙ୍ଗି ଦେଇକି ସେଇ ସେଇ ଘର ଇଏ କରିକି କୁଆଡେ ଯାଇକି ଇଏ କରି ଦେଇଥାନ୍ତେ।
ସେ ସେଠିରୁ ନୂଆ ଫାଷ୍ଟ ଆରମ୍ଭ କଲେ
ନହେଲେ ସେଇ ତାଙ୍କର ରାସ୍ତାକଡ ଯୋଉ ଘରଟା ସେଇଟା ବାଗେଇ ବୁଗେଇ ଇଏ କରିଦେଇକି ଓପର ଘର କରି ଦେଇଛନ୍ତି। ସେଇଟା ଭଲ ହେଇଥାନ୍ତା। ଏଇ ପଛଆଡୁକୁ ଘର କରିଛନ୍ତି ନା କଣ?
ସେ ରାସ୍ତା ପଟ ଘରଟା ବା ବୋଧିଆ ନେଇଯାଇଛି।
ନା ନା। ସିଏ ତାର ଯେତିକି କି ଜାଗା ସିଏ ନେଇଛି, ଆ ରାସ୍ତା ପଟକୁ ତାଙ୍କର ଦିଟା ରୁମ୍ ଭଳିଆ ଘର ଅଛି
ସେଠୁ ତ କେହି ବି ରହୁନାହାଁନ୍ତି ତାଙ୍କର? ସେ ସବୁ ନେଇଗଲେ ତାଙ୍କୁ ମାନେ ଛାଡ଼ିଦେଲା
ସେଇଠି ରହୁନାହାନ୍ତି କଣ ଏଇତା ବୋଉ ନା ତା ମା ଯାଇଁକି ଶୁଅନ୍ତି ପା ହେଠି। ଗୋଟେ ରୁମୁ। ହେଟା ଦୋକାନ ଭଳିଆ କରିଦେଇଚନ୍ତି। ଟିକିଟେ ଏମତି ଟିକେ ସରୁଆକି ଗୋଟେ ଇଏଟେ ହେଇଚି ଆ।
ଓହୋ ଏବେ ତ ସେ ଜାଗା ପାଇଁ ଦିଷ୍ ଫୁଟ୍ ଚାଲିଥିଲା ଟିକେ ମୁଁ ବି ଆଉ ତା ସହି ତ ଭୋଉତୁ ଦିନ ହେଲେ କଥାବାର୍ତ୍ତା ହେଇ ହଉ କୋ ଶାନ୍ତି ତାର କିଛି ଏନେ ମୁଁ ଆଉ ପଚାର ତାକୁ ଟିକେ। ଏ ଆଗୁରୁ ଆଗୁରୁ କଥାଆର୍ତ୍ତା ହଉଥୁଲା। ତାପରେ ତାର ଫୋନ୍ ଫାନ୍ ନାହିଁ କି ଆଉ କିଛି ବି ଆଉ କଥାବାର୍ତ୍ତା ବି କରୁନି। ରାଗିଚି ବୋଧେ କି କଣ ମାମା।
ଓହୋ ନାମ ରାଗିଚି ସେ ତାର ପରୀକ୍ଷା ପରୀକ୍ଷା ର ଏଇ ଯୋଉ ଚି ଏ ସେ ପଡ଼ୁଚି ଆମୁକୁ କୋଉ ଫୋନ୍ ଫାନ୍ କରୁଚି?
ସିଏ ଏ ଗମେଟ୍ ପାଇଁ ପ୍ରିପରେସନ୍ ହଉଚି।
ହଁ। ଯାହା ବାହାରୁଚି ସବୁ ପୁରା ପକଉଚି। ତାପରେ ଏଣେ ପିଜି କରୁ ସେଇ ଆଉ ଗୋଟେ କଣ ଗୋଟେ କୋହୁଥୁଲା ସେଟା ବି କରୁଚି। ସେଇ ସବୁ ପରୀକ୍ଷା ଓଉଚି ସେଇ। କୁ ଆଉ କୁଆଡ଼ୁ କେତେ କଁ କରିବ?
ଉଁ ହୁଁ ସିଏ ଅଙ୍ଗନବାଡ଼ିରେ ମାନେ ବି କରିଚି ସେଟା ମାନେ ତାର ଇଏ ଏତେ ସାଲ୍ ରୀ ଆସୁନି।
କାହାର?
ମାମାର।
ମାମାର ସାଲେରୀ ଆସୁନେଇ?
ଓ ଏଟା ଯୋଉ ଅଛି ଯୋଉ ଟାରେ।
ହଁ ସାଲେରୀ ଆସଚି।
ଆସୁଚି ଯେ କିନ୍ତୁ ଏତେ ବି ସ୍ୟାଲେରୀ ହେ ଯୋଉଟା କି ଘର ଚଳିଲା ଭଳିଆ ବି ଏତେ ବି ନାହିଁ।
ଦଶ ହଜାର ଟଙ୍କା। ସେଇଟା ବଢ଼ିକି ପନ୍ଦର ହଜାର କୋହୁଥୁଲେ ହବ ବୋଲି।
ହଁ। ଆଉ ଦିଟା ବଢ଼ିବ ଯେ ତା ପାଇଁ ପେସେନ୍ସ୍ ଥିବା ଦରକାରେ।
ନାଁ ମ ସେଇ ଇଏରେ ସିଏ କଣ ରହିବ କି ବାହାଘର ହବ ଯଦି ସିଏ ସ୍ କଣ ସେଇଠିକି ଆସିବ ନାଁ କଣ ସିନା ଏଇ ପାଖାପାଖି ହେନେ ହଁ ଓ ସେଇଠି ରହିବ।
ତାର ପାଖା ପାଖି ବାହବାକୁ ଇଚ୍ଛା ନାହିଁ। ଳା ଦୂରରେ ବାହବାର ଇଚ୍ଛା ଅଛି। ସେଥିପାଇଁ ତାର ଏତେ
ତୋର ଯୋଉ ପଡ଼ିଚି ବ ଫଟୋ ଅଛି ତାଆଙ୍କର?
ଏ ତାଙ୍କର ଫଟ ମନେ ମ ଆ ଏପର୍ଯ୍ୟନ୍ତ ମାନେ କଁ କହିଲୁ ଆମେ କନଫର୍ମ ହେଇକି କିଛି କହିନାହା ନ୍ତି ତାଙ୍କ ଘରୁକୁ ଆସିବେ କଣ। ନେଇକି ଆସିବ ସିଏ ଉଠେଇ ମାନେ ଫଟ ପଠେଇବ ସେମତି କିଛି ନାହିଁ କିନ୍ତୁ ଆସିଚି ପ୍ରସ୍ତାବ ଯେ କିନ୍ତୁ ଏବେ ଯୋଉ ତ ପଟେ ପ୍ରିପାରସନ୍ କିଛି ହେଇନି ମୁଁ। ଯେମିତିକି ମୋର କିଛି ଜିନିଷ କିଣା କିିଣି ବି ମାନେ ହେଇନି। କିଛି ନାହିଁ ସେଥିପାଇଁ ମୁଁ ଟିକେ କଣ କହିଲୁ ଡାଉନ ହେଇଯାଇଛି। ହଁ ସେଇଥି ପାଇଁ ଟିକେ ରହିଛି ଚୁପିଇକି ଆଉ ତିକ କି କମ ବିିନ ଦେନ ମୁଁ ଟିକେ ଆଗେଇ ବି ସେଇ
ଆଜି ନହେଲେ କାଲି କରିବେ କା ଖର୍ଚ୍ଚ ହଉ ଆଉ ଯେତେ ଦିନ ରଖିବ ସେତେ ଦିନ ନା ସେତେ ଆହୁରି ଖର୍ଚ୍ଚ କାରଣ ଦିନକୁ ଦିନ ସବୁ ଜିନିଷର ରେଟ ବଢୁଛି। ଏବେ ମୋ ବାହାଘର ବେଳୁ ଯଦି ଥିଲା ତାର କୁହନ୍ତି ନାହିଁ ନା ପଚାଶ
ହଉ ତାହେଲେ ମୁଁ ରଖୁଛି ତୋତେ ପରେ ଫୋନ କରୁଛି ଆ।
ଏଇ ସୁନ ଡେ ମୋ ବେଳକୁ ଥିଲା ଅ